ହୁଁ ଭାଇ ଜୟ ଜଗନ୍ନାଥ। ସୁ
ଜୟ ଜଗନ୍ନାଥ ଭାଇ।
ହୁଁ ହୁଁ ଶୁଭ ସକାଳ ଦିଟା ହେଲାଣି ତ।
ହେଲେ ଆଜିର ମାନେ ଆଜିର ପାଗ ଦେଖ ମାନେ ବର୍ଷା ଏମିତିଆ ଯେ ସକାଳ ଭଳିଆ ଦେଖା ଯାଉଚି ଆଉ।
ଆଚ୍ଛା ହଁ ସେମିତି ତ ମାନେ ଶୋଇଥିବ ଯଦି ଉଠି ପଡିବ ମାନେ ହଠାତ୍ ଦେଖିଲା ବେଳକୁ ଯିଏ ହେଲେ ଭାବିବ ତ ସେଇଆ। ବୋଲି।
ହୁଁ ହୁଁ।
ହୁଁ ଆ ହୁଁ ମୁଁ ତ ଏଠି ଏବେ ଜଷ୍ଟ ଖାଇକି ଆସିଲି। ଖାଇକି ଆସିଲି ଏଠି ବସିଛି ଆଉ ଆଉ ତମେ କଣ କରୁଛ?
ମୁଁ ଏବେ ଖାଇବା ପାଇଁ ଯିବି ବୋଲି ଭାବୁଛି ଆଉ ଖାଇବାରେ କଣ ହେଇଥିଲା?
ଆମର ଖାଇବାରେ ଭାତ ଡାଲମା ପାମ୍ପଡ ଆଉ ଛତୁ କୁନ୍ଦୁରୁ ଗୋଟେ ଭଜା ହେଇଥିଲା ସେଟା ଆମର ବଟମ ଛତକୁ କୁନ୍ଦରୁ ରେ ଗୋଟେ କରାହେଇଥିଲା ବାକି
ଆ ସା ଆ ସା
ହଁ।
ଆପଣ କଣ କରୁ
ମୁଁ ଏବେ ବାହାରେ ଟିକେ ବସିଛି ଆଉ ମାନେ ଦେଖିବା ପାଇଁ ଭଲ ଲେ ବର୍ଷା ଟିକେ ପଡୁଛି ମେଘ ଟା ଟିକେ ଖରାପ ଅଛି ଆଉ ପାଗ ଟା। ଆପଣଙ୍କ ଗୋଟେ ମେଘ କେମିତି ଅଛି ପାଗଟା।
ଆମର ତ ସକାଳୁ ଚାଲିଛି ସେମିତି
ଆଉ ଆପଣ କଣ କର୍ମ ନିଯୁକ୍ତି କ୍ଷେତ୍ରରେ କୁଆଡେ ଯାଇନାହାନ୍ତି।
ହଁ।
ମାନେ କୁଆଡେ କାମ କରିବା ପାଇଁ ଯାଇନାହାନ୍ତି କି?
ବର୍ଷା ପକ ଯିବା କୁହାଯିବ।
ଆଚ୍ଛା। ହାଲୋ।
ହଁ ଭାଇ କୁହ।
ଭାଇ ଆପଣ ପଢୁଛନ୍ତି କି? ଆପଣ ବହି ବହି ପଢୁଛନ୍ତି ଆଚ୍ଛା ଆପଣଙ୍କୁ ପଢିବା ପାଇଁ କୋଉଟା ବେଶୀ ଭଲ ଲାଗେ?
ବଢଆ ପାଇଁ ସେମିତି ବୋଲେ ମୋର ତ ପଲିଟିକାଲ ସାଇନ୍ସର୍ସ ପାଠ ପଢୁଛି ନା ଏବେ ଷ୍ଟ କରୁଛିଷ୍ଟଡି ଚାଲିଛି ମୋର ସରନଁ ଷ୍ଟଡି
ମାନେ କେତେ ପଢୁଛନ୍ତି?
ମୁଁ ପ୍ଲସ ଥ୍ରୀ ଗ୍ରାଜୁଏସନ ଚାଲିଛି ବର୍ତ୍ତମାନ।
ଓ ପ୍ଲସ୍ ଥ୍ରୀ
ହଁ ୱ ପ୍ଲସ ଥ୍ରୀ ଚାଲିଛି ଗ୍ରାଜୁଏସନ।
ଆଚ୍ଛା ଆଚ୍ଛା। କେତେ ବର୍ଷ ହେଇଗଲାଣି ଆପଣଙ୍କୁ ପ୍ଲସ୍ ଥ୍ରୀ?
ପ୍ଲସ୍ ଥ୍ରୀ ମୋର ଏବେ ଦ୍ଵିତୀୟ ବର୍ଷ ଚାଲିଛି।
ଆଚ୍ଛା ଦ୍ୱିତୀୟ ବର୍ଷ।
ହଁ।
ଆପଣ ପଲିଟିକାଲ ରେ କଣ ଦେଖିକି ପଲିଟିକାଲ ନେଇଛନ୍ତି ସେଇଟା
ପଲିଟିକାଲ ବାସ ମତେ ଏମତି ଭଲ ଲାଗେ ତାର ଯୋଉଟା ମାନେ ଯୁକ୍ତି ଯୁକ୍ତାଗଡା ମାନେ ତାର। ଭଲ କଣ ଟିକେ ରାଜନୀତି ଉପରେ ମାନେ କେମିତି କଣ ଆମେ ଶାସନ କରିବା କହୁ ମାନେ ଆମର ହକ୍ ଟାକୁ ଆମେ ହାସଲ କରିବା ପାଇଁ କେମିତି କଣ ପ୍ରୟାସ ସେଇ ବିଷୟରେ ସବୁ ଅଛି ନା ସେଥିରେ ତ ନିଜେ ନିଜେ ସ୍ଵାଧୀନତା ପାଇପାରିବା। କଣ କଲେ ଠିକ କଣ କଲେ ଉ ଭୁଲ ସବୁ କିଛି ଆମେ ସେଥିରୁ ହିଁ ଜାଣିପାରିବା। ରାଜନୀତି ନଥିଲେ କିଛି ହୁଏ ନାହିଁ।
ନିଶ୍ଚୟ ନିଶ୍ଚୟ।
ହୁଁ। ଆପଣ କଣ କରୁଛନ୍ତି ପାଠ ପଢୁଛନ୍ତି ନା କଣ କାମ ବାମ କରୁଛନ୍ତି।
ମୁଁ ବି ଏମିତି ଷ୍ଟୁଡ଼ି ଅଛି ଭାଇ।
କଣ କରୁଛନ୍ତି?
ମୁଁ ବି ଏଇ ଗ୍ରାଜୁଏସନ୍।
ହଁ ଲାଷ୍ଟ ଫାଇନାଲ ଇଅର?
ନା ମୋର ବି ଦ୍ବିତୀୟ ବର୍ଷ।
ଦ୍ୱିତୀୟ ବର୍ଷ କଣ କଳା ପଢୁଛନ୍ତି ନା ବିଜ୍ଞାନ?
ନା ମୁଁ ସାହିତ୍ୟ ପଢୁଛି।
ଓ ଦ୍ବିତ୍ ଓଡ଼ିଆ ନେ-ନାଇଁ ନାଇଁ ମୁଁ କହିଲି ଷ୍ଟ୍ରିମ କଣ? ମାନେ ଆର୍ଟସ ପଢୁଛନ୍ତି ନା ସାଇନ୍ସ୍ ନା କଣ?
ଆର୍ଟସ୍ ଆର୍ଟସ୍।
ଆର୍ଟସ୍ ପଢୁଛନ୍ତି ମାନେ ଅନର୍ସ ସାହିତ୍ୟ ଓଡ଼ିଆ।
ଆଚ୍ଛା।
ସେଇଟା କୁହନା ଆଉ ଆପଣଙ୍କ ଘରେ ସବୁ କଣ କରୁଛନ୍ତି ଅଙ୍କଲ, ଆଣ୍ଟି ସବୁ?
ହୁଁ ଖୋଲା ଅଛି ଆଜି ତ ବର୍ଷା ହଉଛି ସମସ୍ତେ ଘରେ ଅଛନ୍ତି ଆଉ। ରୋଷେଇ ଫୋଷେଇ କରିକି ଖାଇକି ସବୁ ଏଁ ସମସ୍ତେ ଶୋଇଛନ୍ତି।
ଆଚ୍ଛା ଲାଇନ୍ ଅଛି ଆପଣଙ୍କ ଆଡେ? ଆଚ୍ଛା ଆପଣ କୋଉଠୁ କହୁଥିଲେ କି?
ଆମ ଖଜୁରୀପଡା। ଆପଣ ଖଜୁରୀପଡା ଆସିଛନ୍ତି କେବେ?
ଖଜୁରୀପଡା ଘାଟି ଯୋଉ?
ହୁଁ।
ଶୁଣିଚି ବଟ ଯାଏନି।
ହୁଁ ହୁଁ।
ହୁଁ ଆପଣ କଣ ଘାଟି ଟା କଣ ମାନେ ଘାଟି ରାସ୍ତା ଟା ଯେମିତି କଣ ଏଇଟା ଦେଖିନ ନା କେତେବେଳେ ବି?
ଘାଟି ରାସ୍ତାଟା ଆମ ଆମ ଠାରୁ ତିନ୍ ଚାରି କିଲୋମିଟର ସେଇଟା ଗାଡିଆ ପଡା ଘାଟି କୁହାଯାଏ ଖଜୁରୀପଡା ଘାଟି କୁହାଯାଏନି।
ଆଚ୍ଛା।
ସେଇଟା ତିନି ଚାରି କିଲୋମିଟର ର ଅଧିକ ହବ ବୋଧେ ଆଉ।
ମାନେ ଘାଟି ଟା କଣ? ମାନେ ପାହାଡରେ ରାସ୍ତା ଟା ହେଇଚି କାଟି କାଟି ନା କଣ?
ହଁ ଆମ ନୂଆ ନାଇଁ କନ୍ଧମାଳ ଟା ଉଚ୍ଚ ଜାଗାରେ ରହୁଚି ନା ଯଦି ବୌଦ୍ ପଟ ଦଶପଲ୍ଲା ପଟେ ନୟାଗଡ ପଟେ ଯିବ ମାନେ ସେ ଘାଟି ଟା ଗଡିଆକୁ ପଡୁଛି ନା। ଗା-ଗଡିଆକୁ ପଡିଲେ ସେଟା ଜଙ୍ଗଲ କେତେ ଉପରେ ଅଛୁ ଆମେ ସେଟା ତମେ କେତେବେଳେ ଗଲେ ଜାଣିପାରିବ।
ଆଚ୍ଛା ଆମର ତ ନୟାଗଡ ଆମେ ଯଦି ଯିବୁ ଉପୁରୁକୁ ଯିବୁ। ଆପଣଙ୍କ ଆଡେ ଗଲେ। ହୁଁ। ଆଉ କଣ କୁଆଡେ ବୁଲା ବୁଲି କରି ଯାଇଛନ୍ତି ନା କଣ ଏବେ?
ବୁଲା ବୁଲି ମାନେ କଣ ଆଉ ଏବେ ତ ବର୍ଷା ଚାଲଚି। ଏଥିପାଇଁ କୁଆଡେ ବୁଲା ବୁଲି ନାଇଁ ଆଉ।
ରିସେଣ୍ଟ କୁଆଡେ ଯାଇଥିଲେ ମାନେ ଅଁ ପୂର୍ବରୁ?
ଅ ଡିସେଣ୍ଟ ରିସେଣ୍ଟ ଯାଇଥିଲି ଏବେ ସିଦି ଉଁ ପିଲା ସାଲୁକି ଡ୍ୟାମ୍।
ଆଚ୍ଛା।
ନାଁ ଶୁଣିଛନ୍ତି ପିଲା ସାଲୁକେ ଡ୍ୟାମ ର?
ନା ନା।
ଅ ଗୁଗୁଲ୍ ରେ ସର୍ଚ୍ଚ କରିକି ଦେଖିଦେବେ ଆଉ।
ଆଚ୍ଛା ଆପଣଙ୍କ ଏମ୍ ପି ନାଁ କଣ କହିଲେ?
ଏମ୍ ପି?
ହଁ।
ଏମପି ନା ମୋହନ ମାଝି।
ଏମ୍ପି ନା ମୋହନ ମାଝି ନା ସୁକନ୍ତ ପାଣିଗ୍ରାହି।
ଏ ମୁଁ ସେଗୁଡାକୁ ଏତେ ଧ୍ୟାନ ଦିନି।
ଆଚ୍ଛା ସାଂସଦ ମାନେ ଆପଣଙ୍କ ସାଂସଦ ବା କନ୍ଧମାଳର। ଜାଣିନାହାନ୍ତି ସେଇଟା ନା ଆପଣ ସାଂସଦ ବୋଲି କହିଲେ ଜାଣିବେ।
ନା ମୁଁ ସେଇଗୁଡାକ ଟୋଟାଲି ଧ୍ୟାନ ନାହିଁ। ମୋ ସେଗୁଡାକ ସବୁ ମାନେ ମୋର ମନେ ରହିନି ସେଥିପାଇଁ ମୁଁ ବା ଓଡିଆ ଡିପାର୍ଟମେଣ୍ଟ କ ଯାଇଛି। ମାନେ ସହିତ୍ୟ ନେଇଛି ଅନର୍ସ
ଆଚଛା। ଆଉ କଣ ଆପଣ ମାନେ ସେ ଯୋଉ ଏବେ ଜାଣିଲେ ତ ମୁଁ ଯୋଉ କହିଲି ସୁକାନ୍ତ ପାଣିଗ୍ରାହ ଜାଣିଲେ?
ଜାଣିଲି ମାନେ କଣ ମୁଁ ତୁ ଫାଷ୍ଟ ଟାଇମ ନା ଶୁଣୁଛି।
ଆପଣଙ୍କର ସେଠି ମାନେ ଏମଏଲ କଣ ଏମଏଲଏ ସରପଞ୍ଚ ଏମ ପି ଏରା କଣ ଜାଣିନାହାନ୍ତି କିଛି?
ନା ଜାଣିଛି ମାନେ ନା କାହାର ଜାଣିନି ଆଉ।
ଓ ନା ଜାଣିଛନ୍ତି ମାନେ ଯେମିତି ଆମର ଏମଏଲ ଏ ରହିଛନ୍ତି ଏମଏଲ ଏ ଉପରେ କଣ ଏମ ପି
ହଁ ଏଗୁଡାକ ରହନ୍ତି ବୋଲି ଜାଣିଛି ହେ ସେମାନଙ୍କ ନାଁ ଜାଣିନି କାହାର
ମାନେ ଯୋଉ ଏମପି ବୋଲି ଜାଣିଛନ୍ତି ତ ଆପଣଙ୍କ ଏରିଆରେ କେତେବେଳେ ଯାଇଛ ନା ନାଇଁ ସେ ଯିବାର ଶୁଣିଛନ୍ତି ନାଇଁ ଏମିତି ଆସିଛନ୍ତି ଆମ ଏରିଆକୁ
ନା ମୁଁ ତ ପ୍ରାୟ ଟାଇମ ଘରେ ହିଁ ରୁହେ ବାହାରକୁ ଯାଇନି ଏଥିପାଇଁ ଶୁଣିନି ବୋଧେ ଆଉ ଆସିଥିବେ।
ଆସିଥିବେ। ଆଛା ଆଉ କଣ ଦେହ ପା ଭଲ ଅଛି ସବୁ?
ଦେହ ଏବେ ତ ପାଗ ଦେଖି ଦେହ ହେଲେ ଥଣ୍ଡା ଜର ଧରିଛି ଆଉ।
ଆଛା ଆଉ ଥଣ୍ଡା ହେଇଛି ମେଡିସିନ ଖାଉସୁ ନା ନାଇଁ
ଖାଉଛି ବର୍ତ୍ତମାନ ତ ଦେହ ଟିକେ ଭଲ ନାହିଁ ଆଉ
ଆପଣଙ୍କ ଘର କଣ ଆପଣଙ୍କର ସିଆଡେ ଚେରମୂଳିକିାଦିହ ଥିବ ଦେଶୀ ଔଷଧ
ହଁ ମୁଁ ଶୁଣିଛି ଏଇଟା ଫୁଲବାଣୀରେ କୁଆଡେ ଗୋଟେ ବିକ୍ରୟ କରୁଛନ୍ତି ବୋଲି
ନା ଆପଣଙ୍କ ଏରିଆରେ ସେରାା ଚାଲୁନି
ଚାଲୁଛି
ଆପଣ ଏବେ କଣ ମାନେ ସରକାରୀ ମେଡିସିନ ଖାଉଛନ୍ତି ଟବଲେଟ ଖାଉଛନ୍ତି ନା ସେଗୁଡ଼ା କ ଚର ମୂଲ କିି
ନା ମୁଁ ସରକାରୀ ମେଡିସିନ ଖାଉଛି
ଆଛା
ସେଗୁଡାକ ମୁଁ କେବେ ଟ୍ରାଏ କରୁନି ଭଲ ହଉଛି ନା ନାଇଁ ମୁଁ କେବେ ଟ୍ରାଏ କରିୁନି ଆଉ
ନାଇଁ ମୁଁ ଶୁଣିକି କନ୍ଧମାଳ ଏରିଆ ରେ ମାନେ ସେଗୁଡାକ ବିି ଲୋକ ବିଶ୍ଵାସ କରନ୍ତି କି ଚେର ମୂଳିକା ଖାଇଲେ ଭଲ ହେଇଯିବ ଏମିତି କିଛି
ହଁ କିଛି କିଛି ଜାଗାରେ ସେଗୁଡାକ କାମ କରେ ଆଉ କିଛି କିଛି ଜାଗାରେ ନାହିଁ ଆଉ
ଆପଣଙ୍କ ଏରିଆଡ଼ କିନ୍ତୁ ଚାଲିଛି ନା
ହଁ ଏଇଟା ଚାଲିଛି
ଆଚଛା ଆପଣ ମୋବାଇଲ ଧରିଲେଣି କେବେଠୁ
ମୋବାଇଲ ତ ମୁଁ ଧରିନଥିଲି ଏବେ ଗୋଟେ ବର୍ଷ ହେଇଯାଇଥିବ
ଆଛା ମୋବାଇଲ ରୁ ତମକୁ କଣ ଭଲ କଣ ଲାଗୁଛି ମୋବାଇଲ ରେ?
ଭଲ କଣ ଲାଗୁଚି ଏଟା ଭଲ ପାଇଁ ଝରଣମ ଏଟା। ଏବେ ମୋବାଇଲ ଗୋଟେ ଦରକାର ଜିନିଷ ହେଇଯାଇଛି। କୁଆଡେ ଯିବ ମାନେ ମୋବାଇଲ ଟା ପକେଟ ରେ ଥିବା ନିହାତି ଦରକାର। କୁଆଡ଼େ କେତେବେଳେ ଅସୁବିଧା ହେଇଗଲେ ମୋବାଇଲଟା ସେତେବେଳେ ଦରକାର ଆସିବ ଆଉ।
କଣ କଣ ଆପଣ କେତଳେ ଆପଣ କଣ କଣ ଦରକାର ରେ ଆସୁଚି?
ମାନେ ମୁଁ ଗୋଟେ ନୂଆ ଜାଗାକୁ ଯାଇଥିବି ମୁଁ ସେଟା ରାସ୍ତା ହଟାତ୍ ନ ଜଣିଲେ ସେଟା ଗୁଗୁଲ ମ୍ୟାପ ଦେଖିପାରିବି ନା।
ଆଛା ଆଉ କଣ ସୋୟା ମାନେ ସାହାର୍ଯ୍ୟ କରିପାରୁଚି ମୋବାଇଲ ତମ
ଆଜିକାଲି ଆଜିକାଲି ଯୁଗରେ ତ ମୋବାଇଲ ନହେଲେ ଅ ମାନେ ମୋବାଇଲ ସ ସବୁଥିରେ ସବୁ କାର୍ଯ୍ୟରେ ସାହାର୍ଯ୍ୟ କରେ। ବି-ବ୍ୟାଙ୍କ ଟ୍ରାଞ୍ଜାକ୍ସନ ସେଗୁଡାକ ସବୁ କାମରେ। ନିତ୍ୟ ଜୀବନ କାମରେ ସେଟା ମୋବାଇଲ ଟା ସାହାଯ୍ୟ କରେ ଆଉ। ତମେ ଯେମିତି ପ୍ରୟୋଗ କଲ ତମେ ଯଦି ଭଲ ପାଇଁ ପ୍ର-ପ୍ରୟୋଗ କଲ ଭଲ ତମ ପାଇଁ ଭଲ ଆଉ ଯଦି ଖରାପ ପାଇଁ କଲ ବଲ ଖରାପ ଆଉ।
ହଁ। ହଁ ହଉ ଭାଇ ମୁଁ ଯିବି ଗୋଟେ ଆଟ୍ ତ ରଖିଦଉଚି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।